ହାଲୋ ଏଠି ଶୋଇଛି।
ଖାଇ ସାରିଲୁଣି?
ହଁ ଖାଇସାରିଲିଣି କେତେବେଳୁ ତୁ?
ମୁଁ ତ ଏନେ ଶୋଇକୁ ଉଠିକି ଆସୁଛି ଆଉ ଝିଅକୁ ଶୋଇଉଥିଲି ମୁଁ ବି ଶୋଇ ପଡିଛି। ଏଇନେ ଉଠିକି ଆସିଲି ମୋର ମନେ ପଡିଗଲା ମୁଁ କହିଲି ଆରେ ଆଜି କଲ୍
ହୁଁ।
କଣ କହିଲୁ?
ବଲେ ଆଜି କଲ୍ ଲଗଉଥିଲି ତତୋ ମୋବାଇଲ୍ ସୁଇଜି ଅଫ୍ ଦେଖେଇଲା।
କଣ ରୋଷେଇ ହେଇଥିଲା ଆଜି?
ରୋଷେଇ ହେଇଥିଲା ମୁଁ ଖାଇ ନି ବି ନାଇଁ। ଭାତ ଡାଲି ହେକା ହେଇଥିଲା ଆଉ କଲରା କଣ ହେଇଥିଲା ଆଉ।
ଓହୋ ହୋ।
ସୁଇଜି ଅଫ୍ କଣ ଦେଖୋଉଥିଲା ତୋ ମୋବାଇଲ୍?
ମୁଁ ଏଟା ହେ ବୁଲୁଚି ବାହାରେ ମ ଘର ଭିତରେ ଠିକ୍ ନେଟୱର୍କ ପାଉନି ତ। ବାହାର ଆସି ବଲୁଛି କଥା ହେବି ବୋଲି ଆଉ।
ଖରା ଆଉଛି ନା ଆମେ ମେଗୁହା
ଯୋଙ ଖରା ହଉଛି ଦେଖୁନୁ ବିରକ୍ତି ହୋଉଛି ଏତେ ଖରା ବୋପା ମା।
ଆମର ମେଘୁଆ ଅଛି ତ।
ପିଣ୍ଟୁ ଭାଇ ଆଇଚି ବା?
ମେଘୁଆ ହେଇଚି ଆମ ପ ପଟେ।
ପିଣ୍ଟୁଆ ଆଇଚି କିରେ।
ଓହୋ। ଆଉ ତ ଭୋଜି ଅଛି ପରା
ତୋ ଝିଅ? ହ୍ୟାଲୋ।
ଝିଅର ମୋର ଯାଇଥାନ୍ତୁ ଯେ ସିଏ ପିଣ୍ଟୁ ଭାଇ ରହିବ କହିଲା ତ ସେଥିପାଇଁ ଆମେ କହିଲୁ ଦେଖିଆ ପଅର ଦିନ ଆଡକୁ ଯିବ ଆଉ।
ହୁଁ ଆ ତ ଝିଅ କଣ ଅଛି।
ରଙ୍ଗବ ସ୍କୁଲ ଯାଇଚି।
ହଁ ଯାଇକି ଏନା ଆଇଲା ପା ଛୁଟି ହେଲା ସାଙ୍ଗେ ସାଙ୍ଗେ। ତୋ ଝିଅ କଣ କରୁଚି? ହାଲୋ। ହାଲୋ। ହାଲୋ।
ଅ ହଁ ହଁ। ମେସେଜେ ଦେଖେ। ହାଲୋ। ମା କଣ କହୁଛି?
ହାଲୋ। ହାଲୋ।
ଓ ହଁ।
ହାଲୋ।
ନା ମୁଁ ଝିଅ କହି
ହୁଁ।
ହଉଛି ଯିବା ଆଇ ଘରକୁ ଯେ। କହିଲା ହଁ ସାଙ୍ଗେ ସା ଗୋଟେ ନଇଆ ତାଉ ଗୋଟେ ତମ ଗାଁ ଘରକୁ ଗଲେ ଗୋଟେ ନଡିଆ ନିଶ ଲାଗିଛି ଯେ ତମ ଗାଁ ନାଁ ଧଇଲେ ସାଙ୍ଗେ ସାଙ୍ଗେ ହଁ ମାରୁଛି କହୁଛି ନଇଆ।
ଆଇଲୁନୁ ତାକୁ। ହାଲୋ।
ହୁଁ ହୁଁ।
ହାଲୋ।
ଆଜି ସାଧା ହେଇଥିବ ନା ଘରେ। ଶନିବାରେ ଆଜି ଆଉ।
ହାଲୋ। ହାଲୋ।
ଯୋଉ କଲେଜରେ ନା ଲେଖା ବଳେ ସେ ବହି ଆଣିବା କହିଛନ୍ତି ନା ଲାଇବ୍ରେରୀରୁୁ ଆଣିକି ପଢିବୁ।
ଲାଇବ୍ରେରୀରୁ।
କିଣିବୁ ବହି?
ହୁଁ। ତାର ରହି ଏଇଗୁରା।
ସାରଙ୍କୁ ପଚାରିବୁ ଯଦି ଅର୍ଜେଣ୍ଟ ବଲେ ଏମିତି କିଣିବୁ ନହେଲେ ହେଇ ଆଣିକି ଲାଇବ୍ରେରୀରୁ ଆଡେ ପଢା ପଢି କରିବୁ ଯାହା ଯେତିକି ଦରକାରେ ସେତିକି ଆଣିବୁ।
ଆ ଚେଣ୍ଟାର ଅଛି କି ବହି? ହୁଁ।
ହୁଁ। ଏଥର ତମର କେମିତିଆ କଲର ହେଇଛି କି ପେଣ୍ଟ, ସାଟେ ନା ଜାଣିନୁ?
ଦେ ନା ଜାିଲ ଦେଲେ ସିନା ଜାଣିବୁ।
ଭଲ ହେଇଛି କି ନାଇଁ। ହୁଁ!
ଆରେ ଦେଇ ନାହାନ୍ତି, ଏବେ ମୁଁ କେମତି ଜାଣିବି?
କଣ?
ଡ୍ରେସ ଦେଇନାହାନ୍ତି, ମୁଁ ଜାଣିନି ଆଡମିସନ ଆର ମାସରେ ଦେବେ ବୋଧେ ଆଉ।
ଓହୋ! ହୋ!
ଆଉ, ସେଇଟା ବୋଧେ ନା ଲେଖା ପରେ ଦେବେ, ଆଉ ସେଟା ଜଣା ପଡିବ କଲର କୋଉଟା କେମିତି କଣ ଆଉ।
ହୁଁ! ଭଲ କଷ୍ଟ ନା ଖରାବ।
ହେ ନା ଲେଖା ପରେ ଦେବେ ବୋଧମ ଏବେ ଦେଇନଥିବି ଏଥିପାଇଁ।
ନାାଇଁ ନାହାନ୍ତି ବା।
ହଉ।
ଆଉ ଯାଇଞା ଆଠ ନଅ ରେ ଆ।
ଏଥ ତ ରଦିରଦି କଲର କରଛନ୍ତି ସବୁଠୁ ଭଲ କଲର ଥିଲା। ମାନେ ଆମ ବେଳକୁ ଆମ ଆମ ପରେ ସବୁ ଚେଞ୍ଜ ହେଇଲା।
ସବୁ ଅଲଗା ଅଲଗା କଲର ନାଲି ନେଳି କଳା ଧଳା ସବୁ କଲେ ଭାରି ଫୁଚୁରା କଲ। ଆମ ରୁଦା ଥିଲା ଏଇଟା ସର୍ପ କଲର ଭଳିଆ ମାନେ। ଯୋ ଆକାଶ ସ୍କାଏ ଟୁ ଏମିତି ସେଇ କଲର ଟୁ। ଅ କଳା ଦିଟାଙ୍କ ହେଇଥିଲା ଭଲ ଲାଗୁଥିଲା ଏଟା ଆ ସ।
ହଁ ଏବେ ଯେମିତି ନା ଆଡ ନାହିଁକ ଟିଫେନ ରେ।
ସବୁ କଲର ମନ ଇଚ୍ଛା ଗୋଟେ ପକଉଛନ୍ତି। କୋଉଟାକୁ ମାନେ ଅଲଗା ଅଲଗା କଲେଜ ର ଦେଖିକି ସେମାନେ ପକାଉଛନ୍ତି। ମୋ ଖାସ୍ ଲାଗୁନିତି ଏମିତି।
ହୁଁ ଏବେ ଦେଖୁନୁ ଗାମୁଛା କଲର ଗୋଟେ କରଛନ୍ତି ସେଛି ପିଲାଙ୍କର।
ପଡିଆଡଆକୁ ଯାଉଛି କି ନାହିଁ।
ଦାଜିି।
ଓହୋ ଖେଳିବାକୁ ନା ଯାଉଛ ଏମି ବୁଲାବୁଲି କରିବାକୁ କଣ।
ଖେଳିବାକୁ ଚାରିଟା ଆସେନା ଆଉ। ତ ଝିଅ କଣ କରୁଛି। ହ୍ୟାଲୋ ହ୍ୟାଲୋ।
କାଲି ଆମେ ଗଲୁ ନୟାଗଡ଼ ଯେ। ଏ ଝିଅ ପାଇଁ ଲୋକେ ଟାଣିବା ପାଇଁ କିଛି ଗୋଟେ ଖାଇ ପିଇ ପାରିଲୁନି ଗଲାବେେଳକୁ। ତ ଟାଇପ ହେଇଗଲା ଏଠି। ଯାଇକି ଆଣିଲୁ ଲୋକେଟ ତାପରେ ପିଟ ହେଇଗଲା ଏତେ ଟଙ୍କା ଉଠେଇବାକୁ ସେଇଠିକୁ ଗଲୁ। ଦି ମାଟି ଯାଇଥିଲୁ ହେଲା।
ହୁଁ
ଏବେ ଅଫର ଚାଲିଜ ରେ ଭଲ ଦିଟ ରେ ଗୋଟେ ଫ୍ରି ଦିଟା କିଣିଲେ ଗୋଟେ ଫ୍ରି।
ଆଣିଛିିବା କହି ସେ।
ଭଲ ଅଫର ଚାଲିଛି ହେଲେ ମେନ୍ ହଉଛି ପଇସା ଥିବା ଦରକାର ପଇସା କାହିଁି ଆଣିବ।
ସେ।
ହ ଆଇଲାବେଳେ ସେ ପିଟୁଆ ଖାଲି ରଉ କନ। ଚେଲା ଡେଲି ପିନ୍ଧିବା ପାଇଁ କଜି ଛହ ଟଙ୍କା କ୍ଜି ଜାଉଛି। ଣ୍ଡାଣ୍ଡା। ଆଉ କିଛି ଆଣନି ଏଇ ଯୋଉ ଆଇସ୍କ୍ରିମ ଯୋଉ କରିବାକୁ ଏଇ ତା ଗୋଟେ ଆଣିଛି।
ଅଫର ଚାଲିଛି ଏବେ।
ହ୍ୟାଲ୍। ସାର ବ୍ୟାଟର ଆସିଲ ଆଳୁ। କୁ ଝିଅ ପାଇଁ କିଛି ଆଣ ନଥିଲୁ ଯେ ଗୋଟେ ଜାଗାରେ ଜାଣିଛୁ କି ଲସି ହଉଛି। ବିକାଜଲା। ମୁଁ କହିଲେ ଆଣିବା ବୋଲି ଗାଡି ସ୍ପି ପଳେଇ ବ ବର୍ଷା ଆସିଲାଣି ବୋଲି ପୁଣି ଡେରି। ହେଇଲାଣି ବୋଲି ଆଉ ଥରେ ପୁଣି ଆଉ ଗୋଟେ ଜାଗାରେ ହଉଥିଲା ସେଇଠୁ। ହୁଁ ଏଇଟା ଲାଷ୍ଟ ଥିଲା ନା ସେଇଠି ଯ ଆ ବ। ଶଗୁରା ଏଇଠି ଆମର ତିରିଶ ପଇଁତିରିଶ ନଉଛି ସେ କାନ ପଚାଶ ଟଙ୍କା ନେଲା ରିବ। ଦିଟା ରସିବୁ ଶହେ ଟଙ୍କା ଏଟା ଆମେ ଥଣ୍ଡା ଦିଟା ପିଇ। ଥିଲୁ ଏତିକି ଆଉ କିଛି ଖାଇନୁ କି ପିଇନୁ ଆସ। ଲା ବେଳକୁ ଡେରି ହେଲାଣି ବୋଲି ଅପା କରିଦେଇଥିଲା ରୁଟିକୁ, ଭଜା ଆଗ। ଏରାଡୁ ଖାଇଲୁ ଆଉ ମୁ ମୁଁ ତା ମନାକ ଯାଇଥିଲି ମୁଁ କହିଲି ଆସିଲି ମୁଁ କରିବି କରିବୁନି।
ହଁ ହୋ। ଲସିରେ ଏମିତି କଣ ପକାଇଲାକି ନେଲା ପଚାଶ ଟଙ୍କା ନେଖେ।
ମା ଦେହ ଭଲ ହେଲାଣିିକରେ।
ହଁ।
ଥଣ୍ଡା ହୋ କଣ ହେଇଥିଲା।
ମେଡିସିନ ଖାଇଲା ତ କଣ।
ଆରେ ସେ ମାନେ ଲସି। ଏମାନେ ଯାହା ପକଉଛନ୍ତି ସେୟଆ ହିଁ ପକଉଛି ଅଲଗା କିଛି ନାହିଁ ଆମ ଘରେ ବି ଆମେ ହେଇ ଚକୋଲେଟ ଇଟା ର। ରଖିଚୁ କାଜୁ, ଖମିଶି, ତାପରେ ଯୋଉ ଚେରି। ଏ ନଡିଆ କୋରା ସବୁ ଆମେ ପକେଇ କରିଥିଲୁ ମାନେ ଶହେ ଟଙ୍କା। ଆରାମୁ ଘରେ କରିପାରିବୁ କୋଡିଏ ଟଙ୍କାର ଦହି ଆମର ଏଠି ମିଳୁଛି। କୋଡିଏଟା ର ଦହି ଆଣିକି କି ଦଶ କୋଡିଏଟ ର ଆଣି ଭରି। କ୍ଷୀର କ୍ଷୀର ଆଣିକି ତାକୁ। ଟେ ଗରମ କରିକି ମାନେ ଯୋଉ ଛେନା ଛିଡ ଦଉ।
ହୁଁ।
ହେଇଗଲା। ଛନାକୁ ଦହି ମିଳିଗଲା କି ନାଇଁ ଆଉ ରହିଲା ଯୋଉ ଆମର। ନଡିଆ ନଡିଆ ତ ଘରେ ଧୁଆ ହେଇଛି କା କିମସି ବି ଯୋ ପାଇଁ ଆସିଲା। ସେ ଯ ସେି ଖାଉଛନ୍ତି ତ ଏଇଏ କାଦୁଅଗା ସେଠୁ। ଅଁ ଆଉ ତାର ବି ଅଛି।
ଓହୋ।
ଭାଇନା ଆଣିଥିଲେ ଚେରି ଝିଅ ଖାଇବା ପାଇଁ ହେରାପ ଥିଲା ଆରାମ ସେ କରି ହେଇଯିବ।
ଢେର ଢେର।
ହଁ ବରାା କଣ କହିଲି କି ଆମେ ଏଇଠି ଘରେ କରିଥିଲୁ ତାଠୁ ବଢିଆ ଲାଗୁଥିଲା ଜାଣିଛୁ ନା ନାଇଁ। ଆଉ କଣ କରିବୁ ସିଏ ଝିଅ ପାଇଁ କିଛି ଆଣିନ। ଥିଲୁ ବୋଲି ନେଇକି ଆସିଲୁ ଏଇଟା ଗୋଟେ ପ୍ରକାର ଲାଗୁଥିଲା ଆଉ। ତାପରେ ଆଉଗୋଟେ ଜିନିଷ ଶୁଣେ ସରା ଦିନ ଗଲାଣି ଲସି ଏତେ ସେ ସେଲ୍ ହବା କଥା ନୁହେଁ ଏତେ ଟଙ୍କା ବି କରିବା କଥା ନୁହେ ଏ ମାନେ ମାନେ ଠକୁଛନ୍ତି ଲୋକ। ରାତି ଟାଇମ ଟା ତ ତାପରେ ଆମେ ନିହାତି ବାଉଳି ହେଲୁ ବୋଲି ଧରିକି ଆସିଲୁ ମ। ସେ ଝିଅ ପାଇଁ ଯଦି ହାଡୁ କଣ ନେଇକି ଆସଥାନ୍ତୁ ହେରୀ ଆମେ କ ପାଇ ବେକାରୀତା କରିଥାନ୍ତୁ।
ଉହଁ।
ଏଇଠୁ ଆଣିକି ବେକାରହେଲା।
ତା ପାଇଁ ବି ଏତେ ଜିନିଷ କ ଆଣିଥାନ୍ତ କି? ହଉ ରଖୁଛି ଦଶ ମିନିଟ୍ ହେଇଗଲାଣି।
ଆଉ କ କରିବା? ମାମ୍
ହଁ।